ହଁ, ଜଗନ୍ ଭାଇ କଣ କେମିତି କଲ୍ ଟା କରିଦେଲ ମ?
ନାଇଁ ମୋର ତ ମୋର ଯେତେବେଳେ ମନ ପଡେ, କୌଣସି ବ୍ୟକ୍ତି କଥା, ମୁଁ ବସିଛି ଏକା, ମୋର କାହା କଥା ମନିଗଲେ ମୁଁ ଟିକେ, ମୁ କଥା ହେଇକି ମୋ ଟିକେ ଖୁସି ଲାଗେ। ସେଥିପାଇଁ ମୁଁ ତମ ସହ କଥା ହବାକୁ, ତମେ ହିଁ ଗୋଟେ ବ୍ୟକ୍ତି, ମତେ ଯେ ଭଳେ ବି ମୁଁ ଗପ୍ ପେ ଯେତେବେଳେ, ଗପେ ମସେ ଟିକେ ଭଲ ଲାଗେ।
ବୁଝୁଛି! ମତେ ଲାଗେ କଣ କି ଯିଏ ଯା ମାନେ, ଏତେ ଦିନେ ଥରେ କିଏ କଲ୍ କରନ୍ତି ନା! ମତେ ଲାଗେ, କଣ ଟିକେ କାମ ପଡିଗଲା କି? ମୁଁ ସେଇଥିଲାଗି କଲ୍ ରିସ୍ ମାନେ ଉଠ୍ ଉଠେଇବା ପୂର୍ବରୁ ମୁଁ ଭାବେକି, ଏଇ ଲୋକଟା କାହିଁ ଏବେ କଲ୍ କଲା କଣ ତାର କଣ କାମ ରହିଲା କି? କଣ ମୋତେ କିଛି ପଇସା ମାଗିବ କି? କି କଣ ମତେ କୋଉଠୁ କଣ କାମ ପଇଲେ କଉଠି ଗାଡ଼ିଟିଏ ଦବ କି କଣ କରିବ? ମୋତେ ସେଇଆା ଲାଗେ ମୁଁ ଭାବେ। କାଇଁ ନା ଲୋକଙ୍କର, ଆଜିକାଲି ଲୋକଙ୍କର କଣ! କାମ ଯେ ପର୍ଯ୍ୟନ୍ତ ନ ପଡ଼ିଥାଏ, ସେ ଲୋକ ତ କାହା କୁ ବି କଲ୍ କରନ୍ତିନି। ପ୍ରାୟ ଲୋକ ମୁଁ ଦେଖିଛି, ବୁଝୁଛନ୍ତି।
ତ ସେଥିଲାଗି ମୁଁ ପଚାରି ଦେଲି, କି ତମର କିଛି କାମ ପଡ଼ିଲା କି! ସେଥିଲାଗି କଲ୍ କରିଦେଇଥିଲ। ଆଉ କୁହ, କଣ କହୁଛ କୁହ? କାଇଁ
ମତ୍ ମତେ ଯୋଉ କହିଲ କିଯେ, କେତେ ଦିନ ପରେ କଲ୍ କରିଛ କାମ ଥିବ? ମୁଁ ଏମିତିଆ ବ୍ୟକ୍ତି ନୁହଁ। କାରଣ ମୋର ମୁଁ କଥ କଥା ହବାକୁ ଟିକେ କଥା କହିିପାର। ମୁଁ କଥା ହେବାକୁ ପସନ୍ଦ କରେ। ମୁଁ ଏଠି ସା ମ ସାଙ୍ଗମାନଙ୍କୁ ଏମତି କଲ୍ କରିକି ଗପେ। ସେୟା କଥା କହୁଥିଲି ଆମେ ଏତେ ଦିନ ହେଲା ଭେଟ ଭାଟ ହେଇନେ କୋଉ ଗୋଟେ ଜାଗାକୁ ବୁଲିବାକୁ ଯିବା। କଣ କୋଉଠି ବସିକି ଭୋଜା ଭୋଜି ହେରିକା କରିବା ଖାଦ୍ୟର ତ ତମେ କଣ କହୁଛ। କୋଉ ଜାଗା ହେଲେ।
ହଁ ମୁଁ ତ ଅଛି ଦେଖନ୍ତୁ ଏଠିକି ଗଲେ ହବ। କେଉଁଠିକି କହିଲେ ମୁଁ କହୁଛି ଆପଣ ଘଟଗାଁ ତାରିଣୀ ଜାଣିଛନ୍ତି? ହଁ ଘଟକା ଦେଉ ବାସ। ସେଇଟା ହେଉଛି କଣ କେଉଁଝର ଲାଇନ୍ ଆମର ରହୁଛି ବୁଝିଛନ୍ତି ତ ଘଟଗାଁ ଆମେ ଯେତେବେଳେ ଯିବା। ଆମେ ମୁଁ ଭାବୁଛି ଯେ ଗୋଟେ ପ୍ଲାନ୍ ଯଦି କରିବା ସେଇଟା ଗୋଟେ ଭଲ ପ୍ଲାନ୍ ହେବ ତମେ କଣ କହୁଛ?
ନିଶ୍ଚୟ ମୁଁ ଯେହେତୁ ପ୍ରାକୃତିକ ପ୍ରେମିକ ମାନେ ଗଛ ମଛ ହେକ ଯୋଉ ସାଇଡରେ ଥିବ ମତେ ସେ ଜାଗାକୁ ପୂଜିବା ଭ୍ରମଣ କରିବାକୁ ପସନ୍ଦ କରେ ତମକୁ ଧନ୍ୟବାଦ ଦେବି ଯାହାଉ ସେମତି
ବୁଝିଲି ତ ଘ ଘଟଗାଁ ଯଦି ଆମେ ଯିବା ମୁଁ କହୁଛି ପ୍ଲାନ୍ ଟା ଆମେ କେମିତି କରିବା ଦେଖ ଆମେ ସକାଳୁ ଉଠିଯିବା ଆମ ଘରଠୁ ସିଏ ହବ ଶହେ କୋଡ଼ିଏ କିଲୋମିଟର ଦୂରତା ବୁଝିଲ। ତ ଆମେ କରିବା ଗୋଟେ ଗାଡ଼ି ଗୋଟେ ବୁକିଂ କରିଦେବା ବୁଝୁଛନ୍ତି ଗାଡ଼ି ଗୋଟେ ଆମେ ଭଡ଼ାରେ ନେଇଯିବା। ବୁଝୁଛନ୍ତି ତ ସେଥିରେ ଆମେ ଆମ ତ ଆପଣଙ୍କ ଫ୍ୟାମିଲି ଆଉ ଆମ ଫ୍ୟାମିଲି କି ନହେଲେ ଆମ ଆମ ବନ୍ଧୁଗଣ ସମସ୍ତେ ମିଶିକି ଯିବା ବୁଝିଛନ୍ତି ସେଠି ଗଲେ ସେଠି ଗଲେ ଆମେ ଯିବା ପ୍ରଥମେ ସାନ ଘାଗେରା ବଡ଼ ଘାଗେରା ଅଛି। ବୁଝୁଛନ୍ତି ସେଠି ଜଳପ୍ରପାତ ଅଛି ସେଠି ଆମେ ଯାଇକି ଫାଷ୍ଟ ଦେଖିବା। ତାପରେ ସେଠି ଆମେ ବଣଭୋଜି ଟିକେ କରିବା। ବୁଝିଲ ତ ବଣ ଭୋଜି ଟିକେ କଲାପରେ ବଣଭୋଜି ଟିକିଏ କଲା ପରେ ତାକୁ ଖାଇଲା ପରେ ଖାଇ ପିଇକି କି ତାପରେ ଆମେ ଯିବା ଠାକୁର ଦର୍ଶନ କରିବା। ନା ସେମିତି କରିବା ନା ଆଗେ ଠାକୁର ଦର୍ଶନ କଲା ପରେ ଆସିକି ବୁଲାବୁଲି। କରି ବଣଭୋଜି କରି ଖାଇବା ଆପଣ କେମିତି କହୁଛନ୍ତି?
ହ ପ୍ରଥମ ଠାକୁର କତିକି ଯିବା ବୁଲାବୁଲି କରିଦେଇ ଯେତେ ଜଲଦି ହବ ପଡିଆ
ଆଜ୍ଞା। ବୁଲାବୁଲି କରି ପଳେଇ ଆସି ତାପରେ ଭୋଜି କରିଦେଲେ ଆମେ
ଆମେ ବିଷୟରେ ଗପିବା।
ଓ ହଁ ଏଇଟା ଗୋଟେ ଠିକ କଥା ଆପଣ ଯୋଉଟା କହିଲେ। କାହିଁକିନା ଆମେ ଯଦି ଭୋଜି ବି କରିବା ଯଦି କି ଆମିଷ ଖାଇଲେ କି ଯଦି କିଏ କିଛି ବି ଖାଇଲେ ତାହାପରେ ଆମେ ମନ୍ଦିରକୁ ଯିବାଟା ଏଇ ବି ଠିକ କଥା ନୁହଁ।
ହୁଁ।
କଣ କରିବା ଆଗେ ମନ୍ଦିର ଦର୍ଶନ କରିଦେଇ ମାଆଙ୍କୁ ତାପରେ ଆମେ ଆସିକି ତାପରେ ଆମେ ଆସିକି ଏଠି ପୂଜାପୂଜି କରିବେ ଆଉ ମାଆଙ୍କ ଦର୍ଶନରେ ବି ଆପଣ ଯଦି ଯିବେ ପ୍ରଥମେ ତାଙ୍କର ସେଇଠି ଅଛି। ଅଛି କଣ କି ମାନେ ଭୋଗ ଯଦି ବାହାରୁ କିଣିବେ ତାଙ୍କର ଅଛି ସେ ଚାଙ୍ଗୁଣା ଅଛି। ଅଛି ଆଉ ନଡ଼ିଆ ଆଉ ସବୁ ଜିନିଷ ଅଛି। ତ ଆମେ ସେଠୁ ସେଇଟା କିଣାକିଣି କରିବା ନା ଆମେ ଘରୁ ନେଇକି ଯିବାଟା ଆମର ଭଲ ହେବ ଆମ ପାଇଁ।
ଆ ଦେଖନ୍ତୁ ଆମେ ପୂର୍ବଥରୁ ଯେତେବେଳେ ଯାଇଥିଲୁ ଘଟଗାଁ ତାରେଣୀ। ସେତେବେଳେ ସେଠୁ ଜିନିଷ ପତ୍ର ଭୋଗ ହେରିବା କିଣିଲା ବେଳକୁ ଗୋଟେ ଥାଏ। ଡାଲା ରେ ପଡି ଯାଇଥିଲା। ଚାରିଶହ ପଚାଶ।ସେଠୁ ଆମେ ଯଦି ବାହାରୁ କିଣିକି ନେଇ ଆମ ଦେଢଶହ ଦୁଇଶହ ଭିତରେ ଭଲ ଜିନିଷ ଆମେ ନିଜ ମାନେ ଭଲ ଜିନିଷ ପାଇକି ନେଇକି ଯିବା।କଣ ପାଇଁ ସେଠି ମାନେ ଅଧିକ ପଇସା ଦେଇ ଆମେ କିଣିବା ଆମର ଯାହାଫଳ ରେ ଲସ୍
ବୁଝିଲି ବୁଝିଲି। ହଁ ସେଇଆ କରିବା ତାହେଲେ ଆମେ ବାହାରୁ କିଣି ନେଇଯିବା।କିଣି ନେଲା ପରେ ଆମେ ଠା ଠାକୁର ଦର୍ଶନ କରିଦେବା।ଠାକୁ ଠାକୁର ଦର୍ଶନ କଲା ପରେ ମାଆଙ୍କ ଦର୍ଶନ ସରିଲା ପରେ ଆମେ ଫାଷ୍ଟ ପଳେଇବା ସାନ ଘାଗେରା।ବୁଝ ସାନ ଘାଗରା ଯାଇ, ହ୍ୟାଲୋ।
ହଁ, ।
ସାନ ଘାଗରା ଯାଇଁ ତାପରେ ସାନ ଘାଗରା ସେଠି ଦେଖିକି, ତା ପରେ ଆମେ ବାଟରେ ଆସି ଗୋଟେ ଭଲ ସ୍ଥାନଟେ ଅଛି ଯୋଉଠି ସବୁ ଲୋକ ତାଙ୍କର ଇଏ କରନ୍ତି କଣ କହିଲେ ଯୋଉ ଏଇ ମ ଆମେ ଯୋଉ ବଣଭୋଜି କରନ୍ତି, କରନ୍ତି ବୁଝିଲେ। ତ ସେଇଠି ଆସିଲା ପରେ ସେଇଠି ବଣଭୋଜିଟେ କରିବା। ବଣଭୋଜିଟେ କରିସାରି ବୁଝିଲେ ତ ପୁଣି ବଡ଼ ଘାଗରାକୁ ଯିବା।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
ବଡ଼ ଘାଗରାରେ ବୁଲାବୁଲି କରିସାରିବା ପରେ ଯଦି ଆମ ପାଖରେ କିଛି ଟାଇମ୍ ସମୟ ଥି ବ ବୁଝିଲ ତ ଆମେ ସେ ପାହାଡ଼ ହଁ। ସବୁ ପାହାଡ ପର୍ବତ ଅଛି। ତ ସେ ସେ ପାଖକୁ ଯିବା ନହେଲେ ଆମେ ଘରକୁ କୁ ଫେରିଆସିବା।
। ନିଶ୍ଚୟ ତମ କଥାରେ ମୁଁ ପୁରା ସହମତ। ଆଉ ବୁଲାବୁଲି କରିକି ଏତେ ବାଟ ବି ଯେହେତୁ ଆମ ଘରକୁ ତୁ ଶହେ କୋଡ଼ିଏ। ଥକିଯିବା ବୁଲି ପଳେଇଆସ ।
ହଁ, ମୁଁ ସେଇ କଥା କହୁଥିଲି ସେଇଟା ତ ଆମେ ମୁଁ ସେଇଆ ଭାବୁଛି ଏଇ କଥାଟା କେମିତି। ହେଲା ଏଇଠି ବୁିଲିବାକୁ ଯିବା ଟା କେମିତି ହେଲା। ତାହେଲେ ଠିକ୍ ଅଛି ତ ଆମେ ଏଇ ତ ତାହେଲେ ଏଇଥିରେ ଆପଣ ସହମତ ତ?
ହୁଁ।
ତାହେଲେ ମୁଁ ଆମ ଗାଁରେ ଗୋଟେ ଜଣେ ଭାଇ ମୋର ଅଛନ୍ତି ସିଏ ଗାଡ଼ି ଚଲାନ୍ତି। ତ ତାଙ୍କୁ ମୁଁ କହିଦେବି ଆମେ ଯିବା ବୋଲି।
ହଁ ହଁ। ସେଇଡା ଯେତେ ଜଲଦି ପାରନ୍ତୁ କହିଦିଅନ୍ତୁ। କାରଣ ଆଗକୁ ରବିବାର ତ ଆମେ ଯେହେତୁ ପ୍ଲାନ ଯୋଜନା ରଖିଚେ। ସେଥିପାଇଁ ସେଥିପାଇଁକା ମତେ ଲାଗୁଛି ଆ ଗୁରୁ କହିଦେବା ଭଲ। କୋଉଠି ତାଙ୍କ ଅନ୍ୟ ଲୋକ ବି କିଏ ଥିବ ଭଡାରେ
ଓକେ ବୁଝି ପାରିଲି ମୁଁ ତମ କଥାଟା।ମାନେ ତମେ କହିବା କଥା ଯେ ଆଗରୁ ଆମେ ଜଣେଇଦବାଟା ହିଁ ଆମ ପ୍ରତି ଠିକ୍ ହବ। ନାଇଁ ନାଇଁ କିନା ନ କହିଲେ ଆ ଆମେ ନ ଜଣେଇଲେ ମାନେ କ ପୁଣି ତାଙ୍କର କିଛି କୋଉଁଠି କଣ କରିଦେବେ ତ। ତ ସେଇ କଥା ନାହିଁ।
। ଆଉ ତମର ତ ସେଟା ତ ବୁଲିବା କଥା ଛାଡିଲା। ତମେ ଆଉ ଗୋଟେ କୋଉ ଜେଗା ଜେଗା ମାନେ ବୁଲିବାକୁ ଭଲ ଲାଗେ? ଯେମତି ବୁଲିଥିବେ ବି।
ବୁଲିଥିବେ ଦେଖନ୍ତୁ ମତେ ବିଶେଷ କରି ମତେ କହୁଛି ପ୍ରାକୃତିକ ଜିନିଷ ଯେତି ଅଛନ୍ତି ଯେମିତିକି ମୁଁ ସହରାଞ୍ଚଳରେ ରୁହେ। କିନ୍ତୁ ସହରାଞ୍ଚଳ ମୋର ପ୍ରକୃତରେ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
ପସନ୍ଦ ନୁହଁ। ବୁଝୁଛନ୍ତି, କିଛି ବି ପସନ୍ଦ ନୁହଁ ବୁଝୁଛନ୍ତି। ତ ମୁଁ କଣ କରେ? ହଁ। ଆପଣଙ୍କୁ ମୋର କିଛି ପଛ ଶବ୍ଦ ଶୁଭୁଛି କି ଆଉ କିଛି ଶବ୍ଦ ଶୁଭୁଛି କି? ମୋ ଫୋନରୁୁ ନା। ମୋ କଥା କ୍ଲିଅର ଶୁଭୁଛି!
ଟିକେ ସୁଭିଲାଣି ମୁଁ ଟିକେ ଅନ୍ୟମନସ୍କ ଥିବି। ଏଟା ଆଉଥରେ କୁହନ୍ତୁ?
ନାଇଁ ଆଜ୍ଞା। ମୁଁ କହିଲି କିଛି ପଛ ଶବ୍ଦ ଶୁଭୁଛି କି ମୋ ଫୋନ ଆଡୁ ମୋ ନା ମୋ କଥା କ୍ଲିଅର ଶୁଭୁଛି?
ମୋତ ତମ କ୍ର ଶୁଭୁଛି ମୋତ କିଛି ପଛ ତୁ ଶୁଭୁଛି।
ନାଇଁ ନାଇଁ ଆପଣଙ୍କ କଥା ବି କ୍ଲିୟର ଶୁଭୁଛି ନାଇଁ ମୁଁ କହିବା କଥା ଇା ଯେ ମାନେ ମୋର ଯେମିତି ମୋର ଟିକେ କଣ ପ୍ରକୃତିକ ଜିନିଷରେ ରହିବା ଦରକାର ମୋର ସହରାଞ୍ଚଳ ମୁ ରହୁଛି କିନ୍ତୁ ମୋର ସେ ପସନ୍ଦ ନଁ ବୁଝଛନ୍ତି ମୋ ସେମିତି ମୁଁ ଯେତେବେଳେ ବି ବୁଲାବୁଲି କରିବାକୁ କୁଆଡ଼େ ବି ଯିବାକୁ ଇଚ୍ଛା ହୁଏ ତ ଯେମିତି କହୁଛି। ପାହାଡ଼ ପର୍ବତ ଥିବ ବନ ଜଙ୍ଗଲ ଥିବ। ତ ସେମିତିଆ ଜାଗାକୁ ମୁଁ ଟିକିଏ ଯିବାକୁ ବେଶୀ ପସନ୍ଦ କରେ। ତ ସେଥିଲାଗି ମୁଁ କହୁଛି ଆପଣ ଯଦି କୋରାପୁଟ ଆମେ ଯାଇପାରିବା ବୁଝିପାରୁଛନ୍ତି। କୋରାପୁଟ ଜାଣିଛନ୍ତି ନା?
କୋରାପୁଟ ହଁ ମୁଁ ଜାଣିଚିନି
ଆଜ୍ଞା କୋରାପୁଟା ଆମ ଘରଠୁ ତ ଛଅଶହ କେତେ କିଲୋମିଟର ହେବ ଆମେ ଯଦି କେବେ ଯାଇପାରିବା ସେ ଏଠିକି ତ ବହୁତ ମୁଁ ଥରେ ଯାଇଥିଲି ମୋ ଲାଇଫରେ ତ ମୁଁ ଦେଖିଲି ଯେତିକି ନେଚର୍ ସେଇଠି ପାହାଡ ପର୍ବତ ଉପରେ ଚଢ଼ିବ ଗଛ ବଡ଼ ବଡ଼ ଗଛ ଛ ବଡ଼ ବଡ଼ କଣ କହିଲ ଯୋଉ ଜଳପ୍ରପାତ ଅଛି ଆଉ ବଡ଼ ବ ଉଞ୍ଚା ସ୍ଥାନ ବଡ଼ ବଡ଼ ପୁରୁଣା ଗଛ ବିଭିନ୍ନ ପ୍ରକାର ଜିନିଷ ସେଠି ଅଛି ନେଚୁରାଲ ଜିନିଷ ତ ତମର ଯଦି ପସନ୍ଦ ତ ଆମେ ସେଇଠି ପ୍ରାକୃତିକ ଜିନିଷ ଉପଭୋଗ କରିପାରିବା ଯାଇକି ସେଠି।
ହଉ ମୁଁ ଚେଷ୍ଟା ଏ କରୁଛି କାରଣ ମୋର ବି ଏବେ କଲେଜ ଜେ ହେରିକା ଖୋଲିବ ଯିବ ଖୋଲିଗଲାଣି ମତେ ଲାଗୁଚ ଏବେ ତ ଆଉ ଯିବାର ସମ୍ଭବ ପର ଏତେ ବାଟ ହେଇପାରିବନି ମୋ ଅକ୍ଟୋବର ମାସରେ ଗୋଟେ ଛୁଟି ପଡେ ଦୁର୍ଗା ପୂଜା ତମେ ଜାଣିଥିବେ ଯୋଉଟା ଦଶହରା ବୋଲି କୁହନ୍ତି ବି। ଦୁର୍ଗା ପୂଜା
ଠିକ ଅଛି କିଛି ନାଇଁ ସେଇଥିରେ କିଛି ପ୍ରୋ ମାନେ ଅସୁବିଧା ନାହିଁ କିନ୍ତୁ ମୁଁ ଦେଖିବି ବୁ ଛନ୍ତି ଆପଣ ଯୋଉଟା କହିଲେ ମୁଁ ବୁଝିଲି ତ ମୁଁ ଦେଖିବି ବୁଝଛନ୍ତି ସେଇ ହିସାବରେ ଆପଣ ଯି ଟିକେ ମେ ଆଗରୁ ଜଣ ଇବେ ମୁଁ ସେଇ ହିସାବରେ ଯୋଜନା ବି କରିବି ବୁଝଛନ୍ତି, ତ ଆମେ କେମିତି? ମିତି ଯିବା କଣ କରିବା କେଉଁଠି ଟିକେଟ୍ଟା ବୁକିଂ କରିବା ଟ୍ରେନେ ଯିବା କି ବସ୍ ରେ ଯିବା କୋଉଥିରେ ବୁଝୁଛନ୍ତି। ତ ସେଇ କଥା ଟା ମୁଁ ଆପଣ ଟିକେ ଜଣେଇଲେ ମତେ ତା ପୂର୍ବରୁ ତ ଯିବା ଆପଣ ଏବେ କହୁଛନ୍ତି ପଢ଼ୁଛନ୍ତି, ଏବେ ଆପଣ କୋଉଥିରେ ପଢ଼ୁଛନ୍ତି କଣ?
ପିଜି ର ଦ୍ଵିତୀୟ ବର୍ଷ ମୋର ଚାଲିଛିଏଟା ସ୍ନାତକ ତରଫନ୍ତି
ଆଜ୍ଞା।
ଆଉ ତାପରେ ମୁଁ
ରାଜସ୍ବ ବିଜ୍ଞାନରେ ମୋତ ସ୍ନାତ ସ୍ନାତକୋତ କରୁଛି ଏବେ ହଁ ତ ଏବେ ଏବେ କୋଉଠି ରହୁଛନ୍ତି କୋଉଠି?
କଟକର କଲେଜ ଛକ ଯୋଉଟା ରେଭେନ୍ସା କଲେଜ ଅଛି ଆଜ୍ଞା ଆପଣ ସେ ଭେନ୍ସା କଲେଜ ରେ ରହୁଛନ୍ତି ନା ବାହାରେ ରହୁଛନ୍ତି? କଲେଜ ହଷ୍ଟେଲ ରେ ଅଛି ଆପଣ ଟିକେ ଆମ ଘ ଆପଣଙ୍କ ହଷ୍ଟେଲ ଲାଇଫ୍ ଟାକୁ ଆପଣଙ୍କର ହଷ୍ଟେଲ ଜୀବନଟା ଟିକେ କହିବେ କଣ କେମିତି ତମ ଆପଣଙ୍କ ହଷ୍ଟେଲ ଜୀବନଟା ଆପଣଙ୍କର କଟୁଛି ସେଠି ରେଭେନ୍ସା କଲେଜରେ।
ହଷ୍ଟେଲରେ ତ ଯେମତି ଆମ ଛାତ୍ରବାସ ଯାହାକୁ କୁହନ୍ତି ସେଇଟା ସେଇଟା ମୁଁ ସକାଳୁ ଉଠେ ଆଠଟାରୁ ସାଢ଼େ ଆଠଟା ଭିତରେ ମୋର ଦଶଟାରେ କ୍ଲାସ୍ ଥାଏ। ଆଁ ସେତେବେଳେ ସା ସାଢ଼େ ଆଠଟା ଉଠିକି ଜ ଦାନ୍ତ ଘଷି ଆଉ ତାପରେ ନିଜ ସ୍ନାନ କାମ ସାଇ ନଅଟା କୋଡିଏ ପଚିଶ ସୁଦ୍ଧା ବାହାରି ଯାଏ ତାପରେ ନଅଟା ଚାଳିଶ ବେଳକୁ ବାହାରେ ଏକ ସେ ଗୃହକୁ ଯିବା ପାଇଁ, ମୁଁ ଆମ ଆମ ହ ଛାତ୍ରବାସ ଠାରୁ କଲେଜ ଦୂରତା ଥାଏ, ଚାରିଶହ ମିଟର ଭିତରେ ଥାଏ ଚାରିଶହ ମିଟର ପନ୍ତ ମୁ ଚାଲି ଚାଲି ଯାଉ ତାପରେ ଏ କ୍ଲାସ୍ ରେ ଏ ଯୋଉ ଶ୍ରେଣୀ ଆମର ଚାଲେ ଦଶଟା ରୁ ଗୋଟାଏ କୋଉ ଦିନ ଦିଟା ଏ ଥାଏ ସପ୍ତାହକୁ ତିନି ଦିନି ଚାରିଟା କ୍ଲାସ୍ ଥାଏ ଯେହେତୁ
ଆଜ୍ଞା। ତାପରେ ଆସିିକି ଖାଇକି ଶୋଇପଡୁ ତାପରେ ଉଠୁ ପାଞ୍ଚଟା କୋଉ ଦିନ ଖେ ହଁ ସେ ଦିନ ବେଶି ଟିକେ ଦୁର୍ବଳ ଲାଗେ ଛଅ ଟା ହେଇଯାଏ ତାପରେ ଉଠିକି ଏକା ଥରକେ ଘରର ଆଜ୍ଞା।
କୋଉ ଦିନ ଇଚ୍ଛା ହେଲେ ପଢେ ନହଲେ ନା
ନହେଲେ ନାହିଁ, ନଲେ ସାଙ୍ଗ ମାନଙ୍କ ସହ କଥା ହେଇ ମୁଁ ସମର ପଳାଏ। ତା ପରେ ଦଶଟା ଖଣ୍ଡେ ବେ ଆଜ୍ଞା। ରୁ ସାଢେ ଏଗାରଟା ବାରଟା ଭିତରେ ପଳେଇ ଆସେ ତା
ଆସିକି ପ ଅଧ ଘଣ୍ଟା ଖଣ୍ଡେ ଫୋନ ଦେଖିକି ଶୋଇ ପଡେ ଫେଣି।
ବୁଝିଲି ବୁଝିଲି କିନ୍ତୁ ତ ଆପଣଙ୍କର ହଷ୍ଟେଲ ମୁଁ ଯଦି ଯେତିକି ଶୁଣିଛି, ବହୁତ ବହୁତ ଛାତ୍ରବାସରେ ବହୁତ ପିଲାଙ୍କ ଭିତରେ କଣ କି କଳି ଶ୍ରୁ ସୃଷ୍ଟି ହୁଏ ବୁଝୁଛନ୍ତି ।ଆଉ କଣ ଛାତ୍ର ବାସରେ ଏମିତି ବି ହୋଇଥାଏ। ପିଲା ସେଇଠି ଖରାପ ବି ହୁଅନ୍ତି, ପିଲା ସେଇଠି ଭଲ ବି ହୁଅନ୍ତି ।ଆଉ ହଉଛି କଣ ଛାତ୍ରବାସରେ ହୁଏ, ଯେ କୁହନ୍ତି ଖାଦ୍ୟ ଜିନିଷ ଟା ଏତେ ଭଲ ଦିଅନ୍ତିନି। ଖାଦ୍ୟ ଜିନିଷଟା ଟିକିଏ ଖରାପ ବି ଆସେ। ଖାଦ୍ୟ ଜିନିଷ ବି ଭଲ ବି ଆସେ ।ତ ସେ ବିଷୟରେ ମୋତେ ଟିକେଏ କହିବେ କି, ଆପଣଙ୍କ ଛାତ୍ରବାସରେ କେମିତି ଆପଣ କି କି ଝଡ଼ଗଡ଼ା କିଛି ହଉଛି କି ନାହିଁ, କି କଣ କେମିତି ସଟ୍ କଲିଛି ସେ ବିଷୟରେ। କଣ କେମିତି ଖାଦ୍ୟ ଦିଅନ୍ତି କଣ ନାହିଁ।
ଯାହା ହଉ ମୁଁ ଫଷ୍ଟେ ଧନ୍ୟବାଦ ଦେବି, ଏଟା ଯାହା ହଉ ଯୋଉ ହଷ୍ଟେଲ ମାଲିକକୁ ଓ ତା କାରଣ ମୁଁ ଦୁଇଟା ହଷ୍ଟେଲ ଛାତ୍ରବାସ